ହଁ।
ନମସ୍କାର୍ ମ୍ୟାଡ଼ମ୍।
ନମସ୍କାର୍।
ଭଲ ଅଛନ୍ତି ହଁ ଭଲ ଅଛି, ଆପଣ କେମ୍ତି ଅଛନ୍ତି?
ଆଉ ମୁଁ ବି ଭଲ ଅଛି ଆଉ।
ହଁ-ହଁ ଆଉ ଆପଣଙ୍କର ସେପଟେ ପାଣିପାଗ କେମିତି?
ପାଣିପାଗ ସେମ୍ତି ଆଉ, ଟିକେ-ଟିକେ ବର୍ଷା ହଉଚି ମେଘ ହଉଚି ପୁଣି ଖରା ହଉଚି ପୁରା ମଧ୍ୟମ ଧରଣରେ ଚାଲିଚି ଆଉ।
ହଁ-ହଁ-ହଁ-ହଁ ଆଉ ଆପଣଙ୍କ ଘରେ ସମସ୍ତେ ସୁସ୍ଥ ସବଳ ଆପଣ ସୁସ୍ଥ ସବଳ ଅଛନ୍ତି ତ?
ହଁ ମୁଁ ଭଲ ଅଛି ଆଉ, ଆପଣ ହଁ ଆପଣ?
ହଁ ଅଛି, ଆମେ ଗାଁରେ ଅଛୁ। ଗାଁରେ ଅଛୁ, ଏବେ ତ ହଁ ଏବେ ତ ଆମର ଉଁ ଚାଲିଚି ସବୁ ସେତିକି ସବୁ ଚାଷ କାମ ସବୁ ଚାଲିଚି ଆଉ।
ହଁ-ହଁ ଏବେ ତ ସବୁ ତଳି ଲଗେଇବେ।
ହୁଁ-ହୁଁ-ହୁଁ-ହୁଁ-ହୁଁ ଏବେ ସବୁ ତଳି ପକା କାମ ସବୁ ଚାଲିଚି ଆଉ।
ହଁ ତଳି ପକା କାମ ଚାଲିଚି ତାପରେ ହଳଦୀ ଲଗା ବି ଚାଲିଥିବ ପାହାଡ଼ିଆ ଅଞ୍ଚଳ ଯାକରେ ସବୁ ହଳଦୀ ତ ଲଗାନ୍ତି ଆଦିବାସୀ ଲୋ କ ମାନେ ସବୁ
ହଁ-ହଁ ନାଇଁ ହଳଦୀ ତ ଆମର ମେନ୍ ଚାଷ, ମାନେ ଆମ ଘରେ ଆମ ଦାଦା ସବୁ ବାପା ମିଶିକି ହଳଦୀ ଚାଷ ହଉଚି ଆମର ମେନ୍ ଚାଷ। ତ ଆପଣଙ୍କ ଆଡେ ହଳଦୀ ଲଗାନ୍ତି?
ହଁ ହଳଦୀ ଲଗାନ୍ତି, ଆମ ଏଇ ଅଞ୍ଚଳ ତ ପାହାଡ଼ିଆ ଅଞ୍ଚଳ ହଳଦୀ କାନ୍ଦୁଲ ସେଗୁଡା ସବୁ ଲଗାନ୍ତି ସବୁ ଘରେ।
ଆଚ୍ଛା-ଆଚ୍ଛା-ଆଚ୍ଛା। ଆପଣଙ୍କ ଆଡେ ହଳଦୀ ଟା କେମିତି ମାନେ କୋଉ ପ୍ରଣାଳୀରେ ଲଗାନ୍ତି ନା ସେ ସମାନ ପ୍ରଣାଳୀ ସବୁଆଡ଼େ।
ହଁ ହଁ ସେ ହଳଦୀ ତ ବିଶେଷ ବିଷୟରେ ଜାଣିନି କିନ୍ତୁ ସେ କିଛି ବେଶିକ୍ ଜିନିଷ ଜାଣିଚି, ଅଲ୍ ଅଳ୍ପ କିଛି ଅଳ୍ପ ବହୁତ୍ ପରିମାଣରେ ଜାଣିଚି ଯେମ୍ତିକି ଆଁ ଲ ଗେଇବା ପୂର୍ବରୁ ହଳଦୀ ଲଗେଇବା ପୂର୍ବୁରୁ ସବୁ ହଳଦୀ ଗଣ୍ଠି ଯୋଉ ସବୁ ସଂଗ୍ରହ କରିକି ରଖିଥାନ୍ତି। ପୂର୍ବରୁ ବିହନ ରଖିଥାନ୍ତି ମାନେ ପ୍ରତି ବର୍ଷ ଲଗାନ୍ତି ସେମାନେ ଯୋଉମାନେ ଚାଷ ବାସ କରନ୍ତି ହଁ ବିହନ ଗୁଡାକ ର ଥାନ୍ତି ବିଲକୁ ଭଲ ଭାବରେ ଏ ବିଲ ତ ନୁହଁ ଏମିତି ପଦର ଗୁଡ଼ା କରିକି ଲଗାନ୍ତି ଯୋଉ ଜଙ୍ଗଲ ଜମି ଯାର ଥାଏ ଆଁ ଜଙ୍ଗଲ ଜମି। ଯେଉଁମାନଙ୍କର ଥାଏ ସବୁ ଏଇ ପାହାଡ଼ିଆ ଅଞ୍ଚଳ ଗୁଡ଼ିକରେ କେତେ କେତେଜଣ ବିଲରେ ବି ଲଗାନ୍ତି ତ ପ୍ରଥମେ ତାକୁ ଚାଷ କରନ୍ତି। ଚାଷ କରିକି ମାଟିକୁ ଉ ଉର୍ବର କରିଥାଏ ତାପରେ ସେ ହଳଦୀ ଗଣ୍ଠି ଗୁଡ଼ାକ ସବୁ ପୋତି ଦିଅନ୍ତି।
ଯୋଉ ରଖିଥିବେ ବିହନ ଗୁଡାକ ହୁଁ।
ମାଟି ଟିକେ ଉର୍ବର ରହିବା ପାଇଁ ସେମାନେ କଣ କରନ୍ତି। ନା ଜଙ୍ଗଲ ରୁ ସବୁ
ଡାଳ କାଟିକି ଆଣିକି ଉପରେ ସବୁ ଘୋଡ଼େଇ ଦିଅ।
ହୁଁ ହୁଁ ହୁଁ ହୁଁ। ତାପରେ ହଁ ହଁ। ହଁ ହଁ ହଁ।
ଘୋଡ଼େଇ ସାରିଲା ପରେ ସେ ଓଦାଳିଆ ହେଇ ରହିବ।